ହା।
ଆ ମ୍ୟାଡ଼ାମ ନମସ
ହଁ ମ୍ୟାଡ଼ାମ ନମସ୍କାର୍। ମୁଁ କହୁଥିଲିଁ ଉମ କଣ କରୁଛନ୍ତି।
କିଛି ଆଉ ଚାର୍ଜ ନଥିଲା ତ ଫୋନରେ ଚାର୍ଜ ଲଗେଇକି କ
ଓହୋ ହଉ। ହଉ ଆଉ। ମୁଁ କହିଲି ଜା-ଜାଣିଛନ ନ୍ତି ମୋର ଯେତେବେଳେ ହାଡ ଫୁଟି ହେଇଥିଲା ସେ ମାନେ ସେଟାକୁ କେ ଜଣ କୁହନ୍ତୁ କି ଯେ ସ ସେଇଟା ଠାକୁର ବୋଲି ଆପଣ ଜାଣିଛନ୍ତି ଏଇ ବିଷୟରେ। ଆପଣଙ୍କୁ ବି। ଏଇଟା ମାନେ ମ ମାନ ଥରେ ହିଁ ହୁଏ ବା?
ସେମିତି କିଛି କୁହା ହେଇ ପାରିବନି ଥରେ ହବ ବୋଲି ହଁ ଆଗୁ ଆଗ କାଳ ଲୋକ କୁହନ୍ତି କି ଥରେ ହୁଏ ବୋଲି କିନ୍ତୁ ଏଇଟା ନୁହଁ ଏଇଟା ହେଇ ଦୁଇଥର ବି ହେଇଯାଏ।
ହୁଏ?
ହଁ ହଁ ହୁଏ।
ସେଟା କେମିତି କଷ୍ଟ ହୁଏ ଆପଣଙ୍କୁ କଷ୍ଟ
ଉଁ ବୋହୁତ କଷ୍ଟ ହୁଏ ନିମ ପତ୍ରରେ ଶୁଅ କୁଣ୍ଡେଇ କାଣ୍ଡି ହେଲେ କୁଣ୍ଡେଇ ବି ପାରିବନି। ଫୁଟୁକା ଫାଟିଲେ ପୁଣି ଦାଗ ହେଇଯିବ ଚିହ୍ନ।
କୁହନ୍ତି ସେଇଟା ଠାକୁର ବି କୁହନ୍ତି ତାପରେ ତାକୁ ଚିକେନ ପକ୍ସ ବି କୁହନ୍ତି। ତ ଆମକୁ କିଛି ମାନେ ଦିଇ ତାଙ୍କ ଭି-ଭିତୁରୁ କୋଉଟା ଅଧିକ ବିଶ୍ଵାସ ହୁଏ? ଆପଣଙ୍କୁ କୋଉଟା
ହୁ ବିଶ୍ଵାସ ମୋର ସେମିତି କିଛି ବିଶ୍ଵାସ ନୁହଁ। ମୁଁ ଯେହେତୁ ଟିକେ ଏପଟ ମେଡିକାଲ ଲାଇନ ର ପିଲା ତ ମୁଁ-ସ ସେଇ ଜିନିଷଟା ହଁ ଠାକୁର କହିଲେ ଆକ୍ସେପ୍ଟେଡ୍। ଏପଟେ ଚିକେନ ପକ୍ସ କହିଲେ ବି ଆକ୍ସେପ୍ଟେ। ଟେଡ଼। ସେ ଦି ଜଣଙ୍କୁ ମେଡିସିନ ଖାଇବାକୁ ପଡେ ସେଥିରେ ବି ଯେମତି ହଳଦୀ, ଫଳଦୀ, ନିମ ପତ୍ର ବାଟିକି ଲଗାଇବାର ସେମିତି ବି କରିବାକୁ ପଡେ।
ହଁ ତାପରେ ସେଇଟା ସାତ ହୁଁ ତାପରେ ହେଇଟା ସାତ ଦିନି ପୁରା ଆ ମାନେ ରହେ ନା ତ ସେ କୁହନ୍ତି ଯେ ନାଇଁ ସାତଦି ଦିନିରେ ଗାଧେଇ ଦେଲେ ଠାକୁର ଯାଆନ୍ତି ହେରି ତାପରେ ମାନେ ଲିମ୍ବ ପତ୍ରରେ ବି-ଇସ୍ ସତରେ ବି ଲିମ୍ବ ପତ୍ରରେ ବହୁତ ଭଲ ଲାଗେ। ତାକୁ ମାନେ କୁଣ୍ଡେଇ ହେଲେ ତ କୁଣ୍ଡେଇ ହବନି ନା ଆଉ ତାକୁ ଲିମ୍ବ ପତ୍ରରେ ହଁ। ମାନେ ବି ଆମେ ବି ମୁଁ, ନିଜକୁ ନିଜେ ଲିମ୍ବ ପତ୍ରରେ ତାକୁ ଏମିତି ଟିକେ ଘଷି ମାନେ ଘଷି ଜୋରରେ ତ ନୁହେଁ, ଏମିତି ହାଲକାରେ ଘଷି ଦେଲେ ଟିକେ ଭଲ ଲାଗେ। ତ ସେମିତି ବି ହୁଏ। ତାପରେ, ଆଉ ଗୁଟେ କଥ୍ ମେଡିସିନ ବି ଖାଇବାକୁ ପଡେ। ଆପଣ ମେଡିସିନ ଖାଇଛନ୍ତି?
ହଁ ଖାଇଛି।
ମୁଁ କହିଲି, ଏଇ ଯେତେବେଳେ ଆପଣଙ୍କର ହେଲା, ମାନେ ସେଇ କଣ୍ଠି ଟା ହାଡ ଫୁଟି ଆପଣ ମେ
ପ୍ରବଳ ହୁଏ।
ଆପଣ ମେଡିସିନ୍ ସେଥିରେ ଖାଇଛନ୍ତି?
ହଁ ମୁଁ ଖାଇଛି।
ତେଣ ଯ ଓ ହୋ। କିନ୍ତୁ! ଜଣେ ଜଣେ କୁହନ୍ତି, ଯେ ମେଡିସି ସିନ ଖାଇଲେ କଣ ଗୋଟେ କୋପ ହୁଏ।
ହୁଁ, ନା, ନା, ନା ମୁଁ ଶୁଣିନି ସେସବୁ।
ମୁଁ ଶୁଣିଚି କହିଲେ ମେଡିସିନ ଖାଇଲେ, ଗୁଡା ଠା କୁର କୋପ କରନ୍ତି। ତ ଠାକୁର ବାହାରି ଚି, ଆଉ ମାନେ କିଛି ତ ପୁରୁଣା କଥା ବି ଅଛି। ତାପରେ ବି ଲୋ ଲୋକମାନେ ବି ମେଡିସିନ ଖାଉଛନ୍ତି। ତାପରେ କଣ କହିଲେ, ହଁ ବା ଚିକେନ୍ ଫକ୍ସ ବୋଲି ଭାବୁସନ୍ତି। ହାଡ ଫୁଟିଟା ନା ସେଟା ତ କେତେ ଜଣ କହୁଛନ୍ତି। ନା ମେଡିସିନ ଖାଇଲେ ଆମର ରିଆକ କୀର୍ତ୍ତନ ହବ କି କୋପ କରିବେ ଠାକୁର ବେଶୀ ହବ ଏମିତି ବି କୁହନ୍ତି। ମତେ ଦିଟା କାଇଁ ତ ଠିକ ଲାଗେ। ମୁଁ ବି ସେ ଦିଟାକୁ ଠିକ୍ ଲାଗେ। ହଁ ହେଇପାରିଥାଏ ମାନେ ଲୋକଙ୍କ ଭାବନାରେ ବି କିଛିଟା ଆଗ କଥା ଅଛି ନା। ତ ହେଇପାରିଥାଏ ଠାକୁର ତ ହଇରାଣ ନ ବି ହେଇପାରିଥାଏ ଠାକୁର।
ଆଜ୍ଞା।
ତ ଆଗ କା ମାନେ କାମକୁ ୟୁଜ୍ କରେ। ମୁଁ ବି ହଳଦୀ ମାନେ ଯୋଉଦିନ ଆପଣଙ୍କର ଗାଧ୍ ଆପଣଙ୍କ ଗାଧୋଉନ ଫ୍ରୀ ନା ଟୋଟାଲି।
ନା ନା।
ଆପଣ ଗୋଟେ କଥା ମୁଁ ଜାଣିନଥିଲି ଆମ ଭାଇ ମୋ ଭାଇ ସାନ ଭାଇର ଯେତେବେଳେ ମାନେ ହେଇଥିଲା
ହଁ।
ସାନ ଭାଇର ଯେତେବେଳେ ହେଇଥିଲା। ତା ପରେ ପରେ ଯାଇକି ମୋର ବାହାରିଥିଲା। ତ ମୁଁ କଣ କଲିି ହେଲେ ମୁଁ କାହାକୁ କିଛି କହିଲିନି। ମୁଁ କାହାକୁ କିଛି କହିଲିନି। ମୁଁ କହିଲି ନାଇଁ ମୋ ସାନ ଭାଇ ର ହେଇଚି ମୋର ହେଲେ ନା ଟେନସନ ହେବେ ମୁଁ କହିଲିନି। କିନ୍ତୁ ମୁଁ ଗାଧେଇଥିଲି ମୁଁ ନିଜକୁ ନିଜେ ଯାଇକି ଗାଧା ପାଧା କରିଥିଲି କିନ୍ତୁ ବିଶ୍ୱାସ କରିବେନି ମ୍ୟାଡ଼ମ କୁହନ୍ତି ନାଇଁ ଗାଧେ ମାନେ ଠାକୁର ବାହାରିଲେ ଗାଧାନ୍ତିନି ସତକୁ ସତ ବାହାରିଲେ ଗାଧାନ୍ତିନି।
ହଁ।
ଉଁ କିନ୍ତୁ ମୁଁ ବିଶ୍ଵାସ କରିନଥିଲି ମୁଁ କହିଲି ହଁ ଚିକେନ ଫକସ୍ ତ ଗାଧେଇ ପଡିବ କିନ୍ତୁ ବିଶ୍ଵାସ କରନ୍ତିନି ଯେବେ ଗାଧେଇଲି ତାପରେ ପୁରା ଚାରିଆଡେ ମୋର ହେଇଗଲା।
ଗାଧାନ୍ତିନି ଆଉ ମୁଁ ଆମର ବି ଘରେ ଜଣଙ୍କୁ ହେଲା ଘରେ ସମସ୍ତଙ୍କୁ ହବ। ଏଇଟା ତ ବହୁତ ଉଡା ନା।
ନା ଆମ ଘର ପାଖରେ ଜଣଙ୍କର ହେଇଥିଲା। ସେ ଜଣେ ଅଙ୍କଲ୍ ଙ୍କର ହେଇଥିଲା। ଥିଲା। ତ ଆମ ଘର ପାଖରେ ସେ ଅଙ୍କଲ୍ ଥିଲେ। ତ ତାପରେ ଉମ୍ ଆମ ପୁଅର ଆମ ଆଉ ଜଣେ ମାନେ ଗୋଟେ ସାନ ଭାଇର ହେଲା। ତାପରେ ଆମ ଯାଇକି ହେଲା ତାପରେ ଯାଇକି ମୋର ହେଲା।
ଆଜ୍ଞା ନାଁ ଏଇଟା ବି ଉଡ଼ା ରୋଗ ନାଁ ଆମର ଆମ ଘରେ ଯେତେଳେ ସମସ୍ତଁ କର ହେଇଥିଲା ଜେଜେ ସେଇଥିରେ ଏକ୍ସପାର୍ଡ କର୍
ଏ ହେ ସେଇଥିରେ?
ସିଏ ଆଉ ସମ୍ଭାଳି ପାରିଲାନି। ହଁ। ସେ ବୋହୁତ ଡରୁଥିଲେ ଡରୁ ଥୁଲେ ଲାଷ୍ଟକୁ ତାଙ୍କୁ ହେଲା। ସେଇଥିର ସେ ଏକ୍ସପାର୍ଡ଼୍ ବି କରିଗଲେ।
ଏହେ ସେଟା ତମର ଗୋଟେ ମନ ବି ରହି ଯାଇଥିବ। ନାଁ?
ହଁ ବୋହୁତ କଷ୍ଟ ହେଇଥିଲା ସିଏ କିଛି ଖାଇ ପିଇ ପାରୁନଥୁଲେ ଆମର ଉପର ତ ଉପର ଯାହା କଷ୍ଟ ବିନ୍ଧା ହବ ତାଙ୍କର ଭିତରେ ବି ବା ଟି ଭିତରେ ପେଟ ଭିତରେ ବି ହେଇଯାଇଥିଲା।
ତାପରେ ମ୍ୟାଡମ ଏଇଟା ଗୋଟେ ଡର ପଶି ଯାଇନଥିବ ମନରେ?
ଆଉ ଡର ପସୁନଥୁବ ତାଁ- କର ବାର ଦିନ ମତେ ହେଇଥିଲା।
ଓହୋ ଆପ ମାନେ ସେ ଆପଣ ଘରେ ସମସ୍ତେ ବି ଡରି ଯାଇଥିବେ। ନାଁ?
ହଁ ତାପରେ ସେ ବୁଢ଼ା ଲୋକ ନାଁ ଏଇ ଜିନିଷଟା ହେଲେ ସେ ଉଇ ହେଇ ଯିବେନି ତା ଧେରେ ଯଦି କିଛି ଖାଇ ପିଇ ପାରିବେନି।
ତାପରେ ଭିତରେ ହେଇଥିଲା କୋହୁଛନ୍ତି ନାଁ ପାଟି ଭିତରେ ବି।
ହଁ ସବୁଆଡ଼େ ହେଇଯାଇଥିଲା ଏତେ ତାଙ୍କୁ କଷ୍ଟ ହୋଉଥୁଲା ଭାରି ମାନେ ବାଡ଼େଇ ଛାଟି ବିକଳ ହୋଉଥୁଲେ ପୁରା।
ଓହୋ ଆପଣଙ୍କର ହେଲା ଅଳେ ତ ଆପଣ ବି ସେମତି ହୋଉଥୁବେ ଆପଣ ଘରେ ପୁରା ଟେନସନରେ ଆଁ
ନାଇଁ ଫାଷ୍ଟ ଯେତେବେଳେ ହେଇଥିଲା ତାଙ୍କୁ ମାନେ ଆମ ଘରେ ଯେତେବେଳେ ଫାଷ୍ ତେ ହେଇଥିଲା ଜଣଙ୍କୁ ସେ ବୋହୁତ ଡରି ଯାଇଥି ସେ ଯାହା ଅଲଗା ରହୁଥୁଲେ ଆମ ସାଙ୍ଗେ ରହିବେନି ମିଶିବେନି। ହୁଁ ସେ ବୋହୁତ ଡରୁଥିଲେ କିନ୍ତୁ ଆମେ ସେଇଥିପାଇଁ ଆମେ ଜାଣିଲୁ କି ସେ କଁ ପାଇଁ ଡରୁଥୁଲେ। ସେ ସମ୍ଭାଳି ପାରିଲେନି ଆଉ। ଚାଲିଗଲେ ଆଉ। କଷ୍ଟଟା ସହି ପାରଲେନି ସିଏ। ହଁ ତାପରେ ଏସବୁ ଜିନ୍ ଛ ହେଲେ କୋଟେ କୋଉଠିକି ନେଇ ବି ପାରିବାନି କି ମେଡ଼ିକାଲ୍ ନେଇ ପାରିବାନି। ଏଇନେ ମେଡିକାଲ ହେଲେ ପୁଣି ସମସ୍ତେ ଉ ବା ବା।
ଆଜ୍ଞା ଆ।
ଜିନଷ ଟା ବହୁତ୍ ଭାଇରଲ ଜିନଷଟା ନା। ସେତ ଲାଗି ଆମେ ନେଇ ବି ପାରିଲୁନି କୋଉଠିକି। ଭାରି କଷ୍ଟ ଲାଗିଲା ଆଉ। ମାନେ ନର୍ମାଲ ଗୋଟେ ଭଲ ଲୋକଟା ଯଦି ଏଇଥିରେ ଚାଲିଯିବ
ତ ଆପଣ ନେଇଥାନ୍ତେ। ହସ୍ପିଟାଲ୍ ନେ ଥାନ୍ତା କାହିଁ ନା ତାଙ୍କର ପାଟି ଫାଟି ସବୁଆଡେ
ଷ୍ଟେଜ ହେଇଗଲେ। ଦୁଇ ଦିନରେ ସେ ଏମିତି ଷ୍ଟେଜ ହେଇଗଲେ କି ଆମେ ନେଇ ହିଁ ପାରିଲୁନି ତାଙ୍କୁ। ତିନି ଚାରି ଦିନରେ ତାଙ୍କର ଏକ୍ସ ପାର୍ଡ ହେଇଗଲେ ସେ
ଏ ହେ ସେଇଟା ଗୋଟେ ଡର ପଶ୍ ଯାଇଥିବ ମନରେ। କିନ୍ତୁ ଆଜିିକାଲି ଯୁଗରେ ସେଇଟା ଆଉ କେହି ମାନୁ ନାହାନ୍ତି। କିନ୍ତୁ ଆଗ ମାନୁଥିଲେ ନାଇଁ ସେଇଟା କି ଠାକୁର ଆଉ ନାଇଁ ସ୍ ସେଇଟା କଣ ମାନେ କୋପ ହବ କି କଁ?
ଆଁ ଏରିଆ ରେ ମାନୁଚନ୍ତି। କିନ୍ତୁ ବେଶୀ ସହରାଞ୍ଚଳରେ ଏତେ ମାନୁନାହାନ୍ତି। କିନ୍ତୁ ମାନୁଚନ୍ତି। ସେମିତି ନାହିଁ କି ମାନୁନାହାନ୍ତି ମାନେ ଯୋଉମାନେ ବହୁତ ହାଇ ଫାଇ ବି ବି ଆଇ ପି ସେମାନେ ମାନୁନାହାନ୍ତି କିନ୍ତୁ ମାଲୋ ଯୋଉ ମାନେ ମିଡିଲ କାଷ୍ଟ ଜାଣିଚନ୍ତି ଏଗୁଡା କଣ ସେଗୁଡା ମାନୁଚନ୍ତି।
ଉହୁ ହଁ ତମେ ଦି ଟା କଲ୍ ରେ ସେତେବେଳେ ଆମର ହେଲା ଆମେ ଦି ମାନେ ଦିଟା ଯାକ କଥା ହିଁ ମାନିଥିଲୁ ହସ୍ପିଟାଲ୍ ଯାଇଥିଲୁ ମେଡ଼ିସିନ୍ ବି ଖାଇଥିଲୁ ପ୍ଲସ୍ ମାନେ ଠାକୁରଙ୍କୁ ମ ମାରିବାକୁ ଯିବୁ ପଣା ପାଣି ଦିଆ ହୁଅନ୍ତି। ତ ସାତ ଦିନ ପରେ ଗାଧେଇ ସାଇଲା ତା ପରେ ମାନେ ଆମକୁ ଲହୁଣୀ ଆଉ କଣ କହିଲେ ଲିମ୍ବ ପତ୍ର, ହଳଦୀ, କଞ୍ଚା ହଳଦୀ
ମାନେ ଯୋଉ ବଟା ହେଇଥିଲା ହଁ ବଟା ହେଇଥିବ ହଁ ମାରି ଗାଧେଇ ଥିବି ଆଉ
ତାକୁ ସବୁ ଶିଳରେ ବଟା ହବ ବଟା ହେଇକି ତାପରେ ଏ ଘର ଦ୍ୱାର ଯେମିତି ପୋଛା ପୋଛି ହବ। ଆମର ମାନେ ମ୍ୟାଡମ୍ ବୁଝ ବେନି ଭାବିବେନି ଆମର ମାନେ ସବୁ କିଛି ବାରଣ ମାନେ ଘରେ ମାନେ ଚାଉଳ ବି ଧୁଆ ହୁଏନି ତାକୁ କେବଳ ପାଛୁଡ଼ା ହୋଇକି ପକା ହୁଏ। ତା ରେ କଣ କହିଲେ ଘର ଅଳିଆ ବାହାରକୁ ପକା ହବନି ବାହାର ଅଳିଆ ନର୍ମାଲ ବାହାରେ ଗଦା ହବ କିନ୍ତୁ ଅଳିଆ ଗୋଟେ ବାଲ୍ଟିର ପୂରା ର କଥ ହବ ସାତ ଦିନି ଯାକ ଆଉ ମମ୍
ନାଇଁ ଆମର ସେମିତି କିଛି ନଥିଲା ତାପରେ ମୋର ଏତେ ମନ ବି ନାହିଁ ମୋର କୋଉ କ୍ଲାସ ରେ ଗୋଟେ ଟେନ୍ କ୍ଲାସ୍ ନା ନାଇନ୍ କ୍ଲାସ ରେ ହେଇଥିଲା।
ନାଇଁ ମ୍ୟାଡାମ ମୋର ଏବେ ବର୍ଷେ ତଳେ ହେଇଥିଲା।
ନାଇଁ ସେ ସେଇ ଯୋଉ ବାର ନା ମୋର ଚଉଦ ଯୋଉ ଦିନ ଜେଜିଙ୍କ ଏକ୍ସପାଏଡ ର ବାପା ଆମେ ଯାଇଥିଲୁ ଯୋଉ ଚଉଦ ଦିନ ତ ଘରେ ରୁହନ୍ତିନି ଜାଣିଛନ୍ତି। ଯୋଉମାନୋନ କର୍ମ କରୁ ଥିବେ ଆମେ ସବୁ ଫ୍ୟାମିଲି ସହିତ ପଳେଇଲୁ ଆମ ମାମୁଙ୍କର ପୁଅର ବ୍ରତ ତମର ହେଇଥିଲା ଆମେ ଯାଇପାରିନଥିଲୁ ଉଁ ଯେହେତୁ ଆମର ହେଇଥିଲା ମରି ଯାଇଥିଲେ ଘରେ ସେ ଦିନ ଆମର ଚ ଦିନ ଯାଇଥିଲୁ। ଯାଇକି ସେଠି ମୁଁ ଡେଉ ଆଉ ନାଚୁଛି ଆଉ ମୋର ଏଇ ଛାତିରେ ଗୋଟେ ବାହାରିଛି ବୋଲି ମୁଁ ଆଉ ଜାଣିନି କୁଣ୍ଡେଇ ହେଲା ମୋର ମୁଁ କହିଲି ମମି ଏଟା ଦେଖିଲୁ କଣ ହେଇଛି ଦେଖିଲା ବେଳୁ ସେଠୁ ସେଇ ବାହାରୁ ବାହାରୁ ଆମେ ଘରକୁ ଆସିଛୁ ସେ ସେଠି ରହିଲେ ପୁଣି ଆଉ କାହାକୁ ହେଇଯିବ ନା ଆମେ ଭାବିଲୁ କଣ ତାଙ୍କ ରି ତାଙ୍କର ଇଏରେ ପଳେଇଲା ସରିଗଲା ଆମେ ଭାବିଲୁ ଇଏରେ ସିଏ ଏକ୍ସପାର୍ଟ କରିଗଲେ ତାଙ୍କ ମୁଣ୍ଡରୁ ସବୁ ପଳେଇଲା ଆଉ କାହାକୁ ହବନି। ଦେଖିଲା ତାପରେ ଦିନେ ହେଲା ଆଉରି ଛାନିଆ।
ଆହୁରି ହେଇ ଗୋଟେ ଡର ବସିଜିବା ଆଉ ତାପରେ ମ୍ୟାଡ ଶୁଣୁନାହାନ୍ତି ମୁଁ ଆମ ଘରେ ମୋ ବାବା ମମି ଯିଏ ତ ସେମାନେ ମୁଣ୍ଡ କୁଣ୍ଡେଇବେନି ମୋ ବାପା ତେଲ ଲଗେଇବେନି ମୁଣ୍ଡ କୁଣ୍ଡେଇବେନି କି କୌଣସି ଜିନିଷ ଲଗା ଲଗି ହଁ କୌଣସି ଜିନିଷ ଲଗା ଲଗିବି ହୁଅନ୍ତି ନି। ତିନି କି ସାବୁନ ବି ଲଗେଇବେନି ବାବା ମମି ସାବୁନ ବି ଲଗାନ୍ତିନି। ସଫା ବି ସର୍ଫ ରେ ଆମର ସଫା ବି ହୁଏନି। ମାନେ ସବୁ କଥା ବାରଣ କ ଇଆଡ଼େ ହସ୍ପିଟାଲ ନେଇକି
ହଁ ମୋର ଜାଣି ଶୁଣୁନାହାନ୍ତି ମୋର ଏମିତି ସଉକ ଲଗା ଲଗି ର ଥିଲା। ଛୋ ଛୋଟ ବେଳେ ମୁଁ ଟିକେ ପାଉଡର ଫାଉଡର ମୁଣ୍ଡ ଫୁଣ୍ଡ ନ କୁଣ୍ଡେଇଲେ ମୋର ସେ ଦିନ ଟା ଭଲ ଯିବନି। ମୁଁ କି କିଛି ମାନୁନଥିଲି ମୁଣ୍ଡ କୁଣ୍ଡେଇ ବିି ମୁଁ ମୁଣ୍ଡ ମୁଣ୍ଡରେ ହେଇନି ମୁଁ ମୁଣ୍ଡକୁ ମୋର ସାନ ଭଉଣୀ କିନ୍ତୁ ମୁଣ୍ଡରେ ଏମି ହେଇଥିଲା ମାନେ କୁହ ସେ କହିଲା ମୁ ପାଗଳ ହେଇକି ନଣ୍ଡା ହେଇଯିବି ଲାଷ୍ଟୁକୁ। ହିଁ ହିଁ ହିଁ
ବହୁତ କଷ୍ଟ ହବ।
କଷ୍ଟ ଆଉ ଦାଗ ବି ହେଇଯିବ ମୋର ତ ଆଖି ପାଖରେ ଗୋଟେ ଦାଗ ଅଛି। ମୋର ଯିଏ ପଚାରେ ସେ ଦାଗ ଟା କଣ? ମୁଁ କହିଲି ଏଠି ଗୁଳେ ଫୁଟା ହେଇଥିଲା ଗୁଳି।
ହଁ ମୋର ବି ଅଛି ଗାଲରେ ଏଇ ମଥାରେ।
ହୁଁ ହଁ ଆଜ୍ଞା ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ଆମେ କଥା ହବା ଆଉ ଟିକେ ପରେ ହଁ।